ଓ ଆଡଭାନ୍ସ୍ ହାପି ରଜ ବ୍ରୋ।
ହୁଁ ଶୁଭ ସକାଳ।
ଆଉ କଁ ଖବର କଣ?
ନା ଏଇ ଏଇ ରଜ ପାଇଁ ଟିକେ କାମ୍ ଫାମ ଚାଲିଚି ଆଉ।
ଓହୋ ଗୋଟେ ଜାଗାରେ ପର୍ଟିକୁଲାର ର ନେଟୱାର୍କ ଟିକେ ଏପଟ ସେପଟ ହଉଛି ବୋଧେ।
ନେଟୱାର୍କ ହଉଚି।
ହଁ ଟିକେ ଗୁଁ ମାନେ କଁ ଥଙ୍ଗେଇଲା ଭଳିଆ କଥାଟା କହୁଛି।
ଆମର ଟିକେ ତ ତ କାଲି ବର୍ଷା ଜୋରେ ହେଇଥିଲା ତ ବର୍ଷା ପବନ କେ ତଣ୍ଟି ପଡିଯାଇଚି।
ଆଉ ଆଉ ଆଉ କଣ କୁହବର କୁହ କଲେଜ ଲାଇଫ୍ କେମିତି କଣ କଟିଲା।
ଉଚ୍ଚଶିକ୍ଷା ତ ଉଚ୍ଚଶିକ୍ଷା ଭଳିଆ ହେଇଥିଲା।
ହୁଁ।
କଣ କରିବା?
ସାଙ୍ଗଗୁଡା ଠିକ୍ ଥିଲେ ନା ହୁଁ ହୁଁ ହୁଁ। ମୁଁ କହିଲି ସାଙ୍ଗଗୁଡା ଠିକ୍ ଥିଲେ ନା।
ସାଙ୍ଗଙ୍କ ପାଇଁ ତ ଜୀବନ ଆଉ ସାଙ୍ଗ ଯଦି ଭଲସେ ନ ପାଇବୁ କଲେଜ୍‌ ଜୀବନର ମହତ୍ୱ କିଛି ନାହିଁ।
ରହ ସିଏବି ଗୋଟେ କଥା ଠିକ୍।
ଆମେ ସ୍କୁଲରେ ପ୍ରଥମେ ସାଙ୍ଗଙ୍କ ସହିତ ଦେଖିବା ଇଏ କରିବା ସେ ସ୍କୁଲ ସାଙ୍ଗ ଗାଁ ସାଙ୍ଗ ବୁଝିଲ ନା ହୁଁ। ସ୍କୁଲ ସାଙ୍ଗ ଗାଁ ସାଙ୍ଗ ସିଏ ଆମର ହେଇଗଲେ ତାଙ୍କ ସହି ତ ତାଙ୍କ ସହିତ ସବୁବେଳେ ତୁ ଗାଁରେ ଯେହେତୁ ପିଲା ନା ଯେତେବେଳେ ତୁ ସବୁବେଳେ ତାଙ୍କ ସହିତ ମାନେ ତାଳମାଳ ରହିଥିବ ତୋ ସହିତ।
ହଁ ସେ ତ ଠିକ୍ କଥା।
ହଁ ଯେତେବେଳେ ତୁ କଲେଜ୍‌ ଯେତେବେଳେ ପ୍ଲସ ଟୁ ଆରମ୍ଭ କରିବୁ ପ୍ଲସ ଟୁ ପଢିବୁ ସେତିକି ବେଳେ କଣ ହବ? ନା ସେତେବେଳେ ସିଏ ଗୋଟେ ନୂଆ ରଙ୍ଗର ସବୁ ସାଙ୍ଗ ମିଳିବେ ସି ସବୁ କୋଉଠୁ ଅଲଗା ଅଲଗା କି କୋଉଠୁ ଗାଁ ରୁ ଆସିଥିବ କି କୋଉ ଅଲଗା ଅଲଗା ରାଜ୍ୟ ରୁ ଆସିଛନ୍ତି ବି ପିଲା ଅଲଗା ଆମର ଜିଲ୍ଲାରୁ ବି ପିଲା ଆସୁଛନ୍ତି ନାଁ କଣ କହୁନା।
ହଁ ନିଶ୍ଚିତ ସମସ୍ତ ସୁତର
ସମସ୍ତଙ୍କ ସହିତ ଗୋଟେ ଅଲଗା ତାଙ୍କ ପରିବେଶ କୋଉ ଭଳିଆ ତାଙ୍କ ଢାଞ୍ଚା ଗୋଟେ ଗୋଟେ ନୂଆ ଜିନିଷ କି ଶିଖୁ ଗୋଟେ ଭଲ ଲାଗେ।
ହଁ ହଁ।
ଆଉ ମତେ ଭଲ ଲାଗେ କଲେଜ ହେଉ ସାଙ୍ଗ ହୋଉ ମତେ ବଢିଆ ଲାଗେ ମତେ ପ୍ରଥମେ ମୁଁ କଲେ କଲେଜ୍‌ ଯାଇଥିଲି ମତେ ସାଙ୍ଗ କେହି ମିଳିଲେନି ତ ମାନେ ସାଙ୍ଗ ମିିଲେନି କଣ ଦେଖ ସାଙ୍ଗ ତ କେମିତି ହବ ମିଶି ବେଇ ହେଲେ।
ହଁ ହଁ ହଁ ସେ।
ହଁ ମୁଁ ଗୋଟେ ହଁ ମୁଁ ଗୋଟେ ନୂଆ ଜାଗା କଲେଜ୍‌ ଟା ଯୋଉ ମୁଁ ପ୍ଲସ ଟୁ କରୁଥିଲି ଗୋଟେ ନୂଆ ଜାଗା ହେ ଯା ଯା ମୁଁ ଟିକେ କହିବି କାହା ସହିତ କଣ କଥା ବି ଇଏ କରିବି ତାପରେ ସେଇଠୁ ମୋର ଗୋଟେ ସାଙ୍ଗ ଜଣେ ପାଖ ପିଲାଟେ ସେ ପଚାରିଲା। କହିଲା ଆଉ ତୁମେ ପ୍ଲସ୍ ଟୁ ନା ମୁଁ କହିଲି ହଁ କହିଲା କୋଉ ଇୟର୍ ମୁଁ କହିଲି ଫାଷ୍ଟ ଇୟର୍ ଆଉ ମୁଁ କହିନି ଇଁ ସେ କହିଲା ଆଉ କୋଉଠି କଣ ପଢୁଛ ରହୁଛ ମୁଁ କହିଲି ଏଇଠି ପାଖରେ ମେସ୍ ଅଛି ସେ ମେସ୍ ରେ ରହୁଛୁ କହିଲା ପଢ଼ୁଛ ମୁଁ କହିଲି ଆମ ଗୋଟେ ଇଷ୍ଟିଚ୍ୟୁଟ ଅଛି ସେ ଇଷ୍ଟିଚ୍ୟୁଟ ରେ ପଢ଼ଛୁ।
ଅହଁ।
ସିଏ ବି କଇଲା ସିଏ ବି ତା ମୁଁ ପଚାରିଲି ସେ ବି ସେଇ ଇଷ୍ଟିଚ୍ୟୁଟ ତାର ପାଇଲା ସିଏ ହେଟୁ ସେ ପାଖ ଇନଷ୍ଟିଚ୍ୟୁଟ ରେ ପଢୁଥିଲା। ହଁ ସେ କିନ୍ତୁ ଲୋକାଲ୍ ପିଲା।
ଆଚ୍ଛା।
ସେ ଲୋକାଲ୍ ପିଲା କଥା ହେଲୁ ଭଲ ସାଙ୍ଗ ଇଏ ହେଲା। ସେଇଠୁ ମୋର ପ୍ରଥମ ସାଙ୍ଗ ଆରମ୍ଭ ହେଲା କଲେଜ୍‌ ଲାଇଫ୍ ରେ।
ହୁଁ।
ହୁଁ ସିଏ ପୁରା ଲୋକାଲ୍ ପିଲା ନା ସିଏ ଆମ ମେସ୍ କୁ ବି ଆସେ ବୁଲାବୁଲି ହୁଏ ସାଙ୍ଗରେ କେତେବେଳେ ଯାଏ କୁଆଡେ ବୁଲାବୁଲି କରୁ କି। କରୁ ସେପଟେ ତାଙ୍କ ସେଟା ଯେହେତୁ ତାଙ୍କ ସେପଟ ପାଇଁ ସେଟା ତାଙ୍କର ଲୋକାଲ୍ ଆସି ସେପଟ ସବୁ ବହୁନ ବହୁ ବଳିିଆ ଭଳିଆ ସବୁ ଜାଗା ଯାଣିଛି ଆମେ ସବୁ ଯାଉ ବୁଲିବା ଲାଗି ଖାଉ ଖଟି କରୁ। ବୁଲୁ ଏଇଆ ଆଉ।
ମୋ ପାଇଁ ସବୁଠୁ ବେଷ୍ଟ ମୁଁମେଣ୍ଟ ଥିଲା କଲେଜ୍‌ କଲେଜ୍‌ ସାଙ୍ଗ ମୋ ତ ସବୁ କିିଛି ମାନେ ସ୍କୁଲ ସାଙ୍ଗ ବି ଫିକା ପଡ଼ିଗଲା।
ହୁଁ।
ତେଣୁ ମୁଁ ଏତେ ସାଙ୍ଗ ସାଙ୍ଗ ଏତେ ହୁଏନି ମାନେ ମୁଁ ଯେତିକି ବହୁତ କମ୍ ହେବି ନା ନା ଏତେ କଥାବାର୍ତ୍ତା ମୁଁ କରେନି।
ହଁ। ଛୋଟ ସର୍କଲ ରଖିବି ତାରି ଭିତରେ ସ ଭଲ ଭଲ ରଖିବି।
ହଁ ନା ମୁଁ ଅଧିକା କରିବାକୁ ଚେଷ୍ଟା କରେ କିନ୍ତୁ ମୁଁ ଆ କଲେଜ କାହା ସହିତ ଏତେ ନୂଆ ନୂଆ କଥା ହେଲିନେଇଁ ଜଣେ ଦିଇ ଜଣ ଶଇଲା। ତାପରେ ଧୀରେ ଧୀରେ ଧୀରେ ଧୀରେ ବଢ଼େଇଲି ତାପରେ ଅନ୍ୟ ସେକ୍ସନ ପିଲାଙ୍କ ସହିତ କଥା ହେଲି। ଏୟା ଆଉ।
ମୁଁ ବି ସେମିତି ମୋର ଯେତେ ବେଳେ ପ୍ଲସ ଟୁ ସରିଗଲା ମତେ ବୋହୁତ ଦୁଃଖ ଲାଗିଲା। କାରଣ ମୁଁ ସେଠୀ ଆଉ ପ୍ଲସ ଥ୍ରୀ କଲିନି କି ଅଲଗା ଯୋଉ ହାୟର ଷ୍ଟଡି ମୁଁ ସେଠୀ ଆଉ କଲିନି। ଅଲଗା ଏପଟରେ ଗୋଟେ ଜାଗାରେ କଲି ଆ ସେ ପିଲା ବି ଏବେ ବି ମୋତେ ଫୋନ କରିବେ। ଭାଇ କଣ କରୁଚ କଣ ନାଇଁ? ହ ହଁ ଆଉ ତମ ଏରିଆକୁ କେବେ ଯିବା ଦେଖିବା। ଏ ଆସ ବୁଲିବା ବହୁତ ବ ବହୁତ ଦିନ ହେଇଗଲାଣି ବହୁତ ବର୍ଷ ବିତିଗଲାଣି ମୁନି ହଉ ଯିବା ଦେ
ହଁ।
ଆଉ ଏଇ ଯୋଉ ଏବେ ଯୋଉଟା ମୁଁ ପୋ ହଁ କ?
ମୁଁ କହିଲି ଯା ଓଉ ମୋର ପ୍ଲସ ଟୁ ରେ ଗୋଟେ ବି କେହି ସାଙ୍ଗ ନଥିଲେ।
ହୁଁ ମୋର ପ୍ଲସ ଟୁରେ ଥିଲେ ଆମ ଅ ଆମ ତାପରେ ଆମ ପାଖ ଏରିଆ ପିଲା ବି ସେପଟେ ସବୁ ଆମ ମେ ସ ରେ ରହୁଥିଲେ ଦି ଚାରି ଜଣ।
ହୁଁ।
ହୁଁ ସେମାନେ ସେମିତି ସାଙ୍ଗ ହେଇଥିଲେ। ଭଲ ଥିଲା ପ୍ଲସ୍ ଟୁ ଲାଇଫରେ ଭଲ ଥିଲା କିନ୍ତୁ ପ୍ଲସ ଟୁ ପରେ ଯୋଉ ମୁଁ ବିସ ସି ଏ କଲି ମୋ ବି ସି ଏ ଲାଇଫଟା ବହୁତ ବଢିଆ ଥିଲା। ଏତେ ମାନେ ମୋ ତିନି ବର୍ଷ ଏମିତି କଟିଲା ମାନେ ମୁଁ ଭାବିପାରୁନି ମାନେ ବହୁତ ବଢିଆ।
ହଁ ଭାଇ ଫାଷ୍ଟ ବେଞ୍ଚର ତମ ଆଗରେ ତିନି ଜଣ ବସିଥିବ ମୁଁ ଦେଖିନି ନା।
ନା ମାନେ ଫାଷ୍ଟବେଞ୍ଚ କଥା ନୁହେଁ ମାନେ ଯୋଉ ସାଙ୍ଗସାଥି ଯୋଉ ମଜା ସହିତ ପାଠ ପଢ଼ିବା ଇଏ କରିବା ମାନେ ସବୁ କିଛି ଓଭରାଲ କଲେଜ ବି ଆମର ଯେଉଁ କଲେଜ ଯେଉଁଟା ଥିଲା ବହୁତ ବଢ଼ିଆ କଲେଜ। ଏତେ ସୁନ୍ଦର ସବୁ ଆମର ଯୋଉ ଫେକଲଟି ମେମ୍ବର ଥିଲେ ବଢିଆ ଫେକଲଟି ମେମ୍ବର ପୁରା ମିସିଙ୍ଗ ଲୋକ। ମାନେ ସ କିଛି ଲାଗିବନି ହଁ ଗୋଟେ କଲେଜ ଯାଇଚୁ ବୋଲି। ଯେମିତି ହେ ଆମ ଗାଁ ସ୍କୁଲ କି ଆମ ପାଖ କୋଉ ଇଏ। ବଢିଆ ମାନେ ଇଏ ଥିଲା। ତମେ ତିନି ବର୍ଷ କିମିତି କଟିଗଲା କଣ ହେଲା ଜଣାପଡ଼ିଲାନି।
ହଁ।
ହୁଁ ବହୁତ ବଢିଆ ଥିଲା ମାନେ ମାନେ କଲେଜ ଲାଇଫର ବେଷ୍ଟ ଲାଇଫ ଗୋଟେ ଥିଲା ଯୋଉ ଲାଷ୍ଟ ଦିନ ଯୋଉ ଗେଟ୍ ଟୁଗେଦର ହେଲେ ସେଟା ଟିକେ ମନ ଟିକେ ଇଏ ହେଲା।
ଦୁଃଖ ଲାଗିଲା ଭାଇ ଏତେ ଦେଖିଚି ଭାଇ ଏମିତି ମସ୍ତି ନାଚ ସବୁ କିିଛି ଥିଲା।
ମାନେ ତିନି ବର୍ଷର ପନ୍ଥାକୁ ସେଇଠି ମାନେ ଆବୃତି କରୁଥିଲେ ସବୁ।
ହଁ ଏ ଗୋଟେ ସାଙ୍ଗଟେ ହେଲା ସେ ସମସ୍ତଙ୍କର ଡାଏରୀ ମେଣ୍ଟେନ କରିଛି ମାନେ ସମସ୍ତେ କିଏ କଣ ସ୍ମୃତି ଲେଖିକି ଯାଇଛି। ସମସ୍ତଙ୍କର ଲେଖିକି ନେଇକି ରଖିଚି ସେ ରଖିଚି ସେ ପିଲା ହୁଁ ହୁଁ।
ଯାହା ହଉ ସିଏ ଗୋଟେ ନୂଆ ଜିନିଷ କିଛି ଗୋଟେ କରିଚି ଭଲ ନୂଆ ଭାବନା ଚିନ୍ତାଧାରା ଗୋଟେ ଭଲ ଭଲ। ଯାହା ହଉ ଆମ ଭିତରେ ଏତେ ଭଲ ଭଲ ପିଲା ଥିଲେ ଚିନ୍ତାଧାରା ଥିଲେ। ଆମେ ଆମର ବହୁତ ପିଲାଙ୍କୁ ବି ମୁଁ ଆମ କଲେଜରେ ବହୁତ ପିଲା ଥିଲେ ୱାନ ନାଇଟି ସିକ୍ସ ପିଲା ଥିଲେ।
ହଁ।
ଶହେ ଛୟାଲବେ ଜଣ ପିଲାରୁ ମୁଁ ପ୍ରାୟ ବହୁତ କମ ମାନେ ତାର ଟ୍ୱେଣ୍ଟି ପରସେଣ୍ଟ ଭଳିଆ ପିଲାଙ୍କ ସହିତ ସାଙ୍ଗ ହେଇଚି ଆଉ ଯୋଉ ଏଇଟି ପରସେଣ୍ଟ ତାଙ୍କ ସହିତ ସାଙ୍ଗ ହେଇ ପାରିଲିନି। ନାଇଁ କଥାଇ ହେଇିନି ଇୟେ କରିନି।
ତୁ ଯାକ ତମ ସେକ୍ସନରେ କଥା ହେଇଚୁ ଆମ ସେକ୍ସନ ରେ କାହା ସହିତ ତୁ ଏତେ କଥାବାର୍ତ୍ତା କରିନୁ।
ନା। ତା ମାନେ ସେ ଯଉ ଯେତିକି ଟୁୱଣ୍ଟି ପରସେଣ୍ଟ କଥାବାର୍ତ୍ତା କରିଚି ଇଏ କରିଚି ମିଶିଚି ବହୁତ ବଢିଆ। ମୁଁ ବି ଆଶା କରୁଚି ଯେ ଆ ଅଲଗା ଯୋଉ ଆମର ଅଶୀ ପ୍ରତିଶତ ଯୋଉ ରହିଲେ ସେମାନେ ବି ବହୁତ ବଢିଆ ଥିବେ। ମୁଁ ତ ଅବଶ୍ୟ ସମସ୍ତ ଙ୍କ ସହିତ ମିଶି ମୁଁ ଦେଖିଚି ସେ ପିଲାଙ୍କ ଢାଞ୍ଚା ଚାଲିଚଲଣ ଭଲ। ଅବଶ୍ୟ ପିଲା ସେମିତି ଦୁଷ୍ଟାମୀ ଆମ ଏଥିରେ ବି ଥିଲେ। କିନ୍ତୁ ଯାହାର ଗୋଟେ ମାନେ ଗୋଟେ ଏକତା ସମସ୍ତଙ୍କ ଥିଲା। କିନ୍ତୁ ମଝିରେ ଟିକେ ଭୁଲ ଭାଲ କରିଦେଲେ। ବେତଳିଆ କରିଦେଲେ ନୁହଁ କି?
କିଏ କିଏ ବେତାଳିଆ କଲା?
ଆମର ସେ ଯୋଉ ଫଙ୍କସନ ଏ ଯୋଉ ବତେ ବେତଳିଆ ଟିକେ ହେଇଗଲା।
ଫଙ୍କସନ୍ କଉଁ କଉ ଇଏରେ କଣ?
ଯୋଉ ୱେଲକମରେ ଯୋଟା ଆମର ଟିକେ ବେତାଲିଆ ହେଲାନି?
ମାନେ ଫାଷ୍ଟ୍ ୱେଲକମ?
ନା ନା ଆମେ ଯ ଆ ଯୋଉ ଆମ ଜୁନିୟର ମାନଙ୍କୁ ୱେଲକମ କଲେ ଯଉ।
ଓହୋ।
ସେଠି ଯୋଉ ଟିକେ ବେତାଳିଆ ହେଲାନି? ସେ ଟିକେ ଏପଟ ସେପଟ କଥା କହିଲେ। ସେ ଟିକେ ଏପଟ ସେପଟ କଥା କହିଲେ।
ଓହୋ ହଁ ହଁ ହଁ ଲାଗିଗଲେ ତ, ପୁରା ଅଲଗା ହେଇଗଲା ସେଇଠୁ ଆଉ।
ହଁ ସେଇଠି ଟିକେ ଆମର ଫିକା ପଡିଗଲା ସାଙ୍ଗ ଟା। ସେଇଠୁ ଆମର ଅଲଗା ଟିକେ ହେଇଗଲେ, କିନ୍ତୁ ଆମର ସେମିତି କିଛି ଅଲଗା ନାହିଁ ଆମେ ତ ସମସ୍ତଙ୍କ ସହ ମି ମିଶିଚନ୍ତି। ଆମେ ତ ଭାବଚନ୍ତି ଜାଣିଚନ୍ତି ଆଉ। କିନ୍ତୁ ସେଇଟା ଟିକେ ଆମ ସାଂଗ ଟିକେ ଫିକା ପକେଇଦେଲା ଆଉ।
ହଁ ହଁ।
ଆଉ ଗୋଟିଏ ମାନେ ଜୀବନରେ ଗୋଟେ ମାନେ କଲେଜ ଲାଇଫରେ ଗୋଟେ ଜିନିଷ ଗୋଟେ ରହିଗଲା କଣ କହିଲ? ସାଙ୍ଗମାନଙ୍କ ସହିତ କୋଉଠି ଗୋଟେ ଭଲ ଜାଗା ବୁଲିବାକୁ ଯାଇପାରିଲିନି। ମାନେ ଯେମିତି ସାଙ୍ଗମାନେ ଯେମିତି ମସ୍ତି କରନ୍ତି ବୁଲନ୍ତି।
ତ ରହିଲାନି ଆଉ ବୁଲିବୁ କଣ?
ସମସ୍ତେ ନିଜ ନିଜ କାମରେ ବ୍ୟସ୍ତ ରହିଲେ।
କାମରେ ବ୍ୟସ୍ତ ଖାତିରେ ବ୍ୟସ୍ତ।
ହଁ କହିଲେ ହେ କିଏ ୟେ
ହଁ ତଥାପି ତା ଭିତରେ କେ ସେତେଟା ସାଙ୍ଗ ଶୀତ ଦିନରେ ମୁଁ ମାର୍କ କରିଚି କ୍ଲାସ୍ ଥିବ କ୍ଲାସ ବାହାନା ନ କରିକି ଯାଇକି ମାର୍କେ ଇଏ ମେଳାରେ ଯାଇକି ବୁଲୁଥିବି।
ଯାହା ହଉ ସେ ଗୋଟେ କଚନି ଅବଶ୍ୟ କ୍ଲାସ ବନ୍ଦ କଲେ କିଛି ନାହିଁ ସେଇ କ୍ଲାସ ରର ପାଠ ଆଉ ଗୋଟେ ଦିନରେ ପଢି ପାରିବେ। କିନ୍ତୁ ସିଏ ଯୋଉ ସେ ଯୋଉ ମୁମେଣ୍ଟଟାକୁ ଯଉଁ ଏଞ୍ଜୟ କଲେ ଯେଉଁଟାକୁ ସେ ଉପଭୋଗ କଲେ ସେଇଟା ଆଉ ଆମେ କଣ ପାରିବା କି?
ନା।
ସେଇଟା ଗୋଟେ ବଢିଆ ଜିନିଷ ସେ କଲେ ନା ଆଉ।
ହଁ।
ଯାହାହଉ ଖୁସି ଲାଗିଲା ସେମାନେ ସବୁ ବୁଲିଲେ ହେଇକଲେ ଆମେ ବି ଚାହିଁ ଥିଲେ ବୁଲି ପାରିଥାନ୍ତେ। ମୁଁ ବି ଆମ ଏ ଯୋଉ ସରାଉଣ୍ଡିଂ ରେ ଆମ ଯୋଉ ପିଲାମାନେ ଅଛନ୍ତି ତାଙ୍କୁ ବି ସବୁ କହିଥିଲେ। ହେଲା ସେମାନେ ଇଚ୍ଛା ପ୍ରକାଶ କେତେ କେତ ଜଣ ଇଚ୍ଛା ପ୍ରକାଶ କଲେ, କେତେ ଜଣ ଇଚ୍ଛ ପ୍ରକାଶ କଲେ ବାଧ୍ୟବଧକତା ତ ଆଉ ସବୁ ହେଇପାରିବନି ନା?
ହଁ ସିଏ ବି ଗୋଟେ କଥା।
ହୁଁ ସେମାନେ ବି ସମସ୍ତେ ଯଦି ଇଚ୍ଛା ପ୍ରକାଶ କରିଥାନ୍ତେ ସମସ୍ତେ ଭଲ ଭାବରେ ତାହେଲେ ଆମେ ବି କୋଉଠି ଭଲ ଜାଗା ଟିକେ ବୁଲି ଆକୁ ଯାଇଥାନ୍ତୁ।
ହଁ ବା ସେଇ ତ କଥା।
ହ।
ହଉ ଆଉ କଣ ଖବର କହ? ଏଇ ବିସ୍କୁଟ ଦିଟା ଖାଉଥିଲି ଆଉ, କଣ ଖାଇଆ? ଆମର ବର୍ତ୍ତମାନ ସୂର୍ଯ୍ୟ ଉ ଦୟ ହେଲା ତ, ସେଇଥିପାଇଁ। ହଁ ମୋ ପାଇଁ ହଁ।
ମୋ ପାଇଁ ସୂର୍ଯ୍ୟ ଚାରିଟାରୁ ଉଦୟ ହେଲେଣି।
ଓ ହୋ ତ ସକାଳୁ କଣ କରୁଥିଲୁ ଚାରିଟାରେ?
ମୁଁ ଚାରିଟାରୁ ଉଠିକି ଟିକେ ଯୋଗ କଲି ଯୋଗ କରିସାରିଲା ପରେ ପା ପାଣି ଗ୍ଲାସ ପିଇଲି, ପାଣି ଗ୍ଲାସେ ପିଇକି ତାପରେ ଗଲି ଆମର ନିତ୍ୟକର୍ମ ସାରିଦେଲି। ଟିକେ ଲା ଗଲି ଆଉ ଦାନ୍ତ ଘଷିଲି, ଗାଧୁଆ ପାଧୁଆ କରିନି।
ଉୁଁ- ହୁଁ -ମୁଁ ଭାବିଲି ଚାଷ ଫାସ କରୁଚୁ ନା କଣ?
ଚାଷ ନା ଚାଷ ଏଇସା କଣ ଏଇ ହଳଦୀ ଲଗା ହଉଥିଲା ଏବେ ।
ଓ ହୋ ତୁ ଲଗେଇ ଜାଣିଚୁ? ଯାହଉ ମୋତେ ତ ବି ଏମିତି ଗଛ ଲଗେଇବା ବହୁତ ପସନ୍ଦ। ପଠେଇଲେ କଣ ହେଲା, ଆମ ପାଖ ପାଖରେ ଜାଗା ନାହିଁ ନା ସେଇ କଥା ଆଉ, ମୋତେ କେତେ ଲୋକ କେତେ କଥା କହିଛନ୍ତି ନା।
ଆମର ସେ ଯୋଉ ବାଡିରେ ଗୋଟେ ବିଲ ଅଛି, ତାକୁ ମାଟି ପକେଇ ପୋତି ଦେଇଚୁ।
ହୁଁ।
ପୋତି ଦେଇକି ତା ଦେହରେ ହଳଦୀ, ଶାଗ, ଧଣିଆ ଆଉ ବିଭିନ୍ନ ପ୍ରକାର ପରିବା ତାକୁ ସବୁ ଲଗା ହେଇଛି, ଆଜି ଏଇ କୂଳ ମାଟି ନେଇକି ଆଇଚି ତାକୁ ଲଗେଇବି ଯୋଉ ଇଏ, ଲିଚୁ କୋଳି ଲଗେଇବି ଗଛ।
ଏସ୍ ହେଲା ଆଉ।
କାଜୁ ଗଛ ଲଗେଇଥିଲି ଯେ, କିନ୍ତୁ ସେଇଠି ଖାଲି ବାଲିରେ ଗୋଟେ ହେଲା ଆଉ ଦିଇ ତିନିଟା ହେଇନି ଏ ପ ର୍ଯ୍ୟନ୍ତ ଗଛ ଦେଖାହଇନି।
ମୁଁ ଥରେ ଆମ ବାଡ଼ିରେ, ମାନେ ଦୁଇ ହଜାର ଏକୋଇଶି ମସିହା କଥା କହୁଛି। ମୁଁ ଥରେ ଷାଠିଏଟା ତୁଳସୀ ଗଛ, ଗଣି ଗଣିକି ଲଗେଇଥିଲି। ବହୁତ ଭରପୁର ହେଇଥିଲା, କିନ୍ତୁ ହେଲେ କଣ ହେଲା ଏ ଶଳା ବର୍ଷା ଦିନ ଯେମିତି ଆଇଲା। ସବୁବେଳେ ତ ଓଦା ହେଲା, ସେ ସବୁ ଲାଷ୍ଟ କୁ ଧୀରେ ଧୀରେ ମରିବାକୁ ବସିଲା, ଆଉ ରହିଲାନି। ମୁଁ ତୁଳସୀ ଗଛକୁ ପୁରା, ମାନେ ଫ୍ୟାମିଲି ଭଳି ଭାବି ଦେଇଥିଲି। ଏ ହେଲା କଣ ହେଲା ଏ ଦିନେ ନା ଦିନେ ମରି ଆରଥିଲା, କିନ୍ତୁ ମଲେ କିନ୍ତୁ ଏଇଟା ମୁଁ ଦେଖିଲି ତୁଳସୀ ଗଛର ଗୋଟେ ମାନେ ତାକୁ ଯିଏ କେୟାର କରୁଥିବ, ସିଏ ଜମା ହବନି। ଆଉ ତାକୁ ଯିଏ କେୟାର କରୁୁ ନଥିବ, ସେ ଭଲ କିଣି ସେଇ ଜାଗାରେ ହଉଚି।
ନାଁ ସେମିତି ନୁହେଁ, ମାଟି କୋଉଠି କଣ ପାଣିପାଗ ସେମିତିରେ ହୁଏ ଆଉ।
ହଁ ମୋତେ ଇଚ୍ଛା ଥିଲା ମାନେ, ତୁଳସୀ ଗଛ ଟିକେ ବହୁତ ବଡ଼ ରହୁ। ଭାଇ ମ ତେ ତୁଳସୀ ଗଛ ସବୁଠୁ ପସନ୍ଦ, କିନ୍ତୁ ହେଲେ କଣ ହବ ଆ ହଉନି ଆଉ। ତୁଳସୀ ଗଛ ଆଉ ମଲ୍ଲିୀ ଫୁଲ ଗଛ ବାସ ଆଠୁ ମାନେ ଏତେ ଶାନ୍ତି ଗଛ ଆଉ କେଉଁଠି ବି ନାହିଁ।
ମଲ୍ଲି ଗଛ ଲଗେଇଦେଲେ ସିଏ ଝାଙ୍କାଳିଆ ହେଇଯିବ, ମେଞ୍ଚେ ହେଇଯିବ ଗୋଟେ ଲଗେଇଥିବ ମେଞ୍ଚେ ଗୁଡେ ହେଇଯିବ।
ହଁ ସେ ଆମର ମୁଁ ଏଇ ତ ଲଗେଇଥିଲି କେବେଠୁ କାଇଁ ନା ଆଉ ତାକୁ ମୁଁ ନଜର ଦଉନି, ସେ ଏବେ ବି ତାର ରହିଚି ତାର ମଝିରେ ମଝିରେ ଫୁଲ ଫୁଟୁଛି, ଏଇ ଆଜି ଗୋଟେ ଫୁଟିଥିଲା।
ହୁଁ ଆମର ଲଗା ହେଇଥିଲା, ସେ ସବୁ ବୁଦା ଭଳିଆ ମେଞ୍ଚେ ଗୁଡ଼େ ହେଇଗଲାଣି ସବୁ। ଚାରିଆଡେ ହେଇଗଲାଣି।
ହଁ। ତା ମୁଁ ଆଗରୁ ୟୁଟ୍ୟୁବ୍ ଦେଖିକି ସବୁ ଇଚ୍ଛା କରେ, କୋଉ କୋଉ ଗଛ ଲଗେଇବି? ସେ ପନିପରିବା ଗଛ ହଉ ଯୋଉ ଗଛ ହଉ ପଛେ ଲଗେଇବି, କିନ୍ତୁ ହେଲେ କଣ ହେଲା ଜାଗା